ହଁ।
ବନ୍ଧୁ ନମସ୍କାର।
ହ୍ୟାଲୋ ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ।
କଣ କରୁଛନ୍ତି?
ନାଇଁ ବନ୍ଧୁ ବର୍ତ୍ତମାନ ଘରକୁ ଫେରିଲି ବୁଝିଲେ?
ଆଜ୍ଞା।
ଆଜି ଟିକେ କାର୍ଯ୍ୟ କରୁ କରୁ ବହୁତ ସମୟ ହେଇଗଲା। ସେ ଡେରିରେ ଘରକୁ ଫେରିଲି ବୁଝିଲେ? ଆପଣ କଣ କରୁଛନ୍ତି?
ଏଇ ମୁଁ ଏଇ ଟିକେ ପାଠ ପଢୁଥିଲି ବର୍ତ୍ତମାନ ଖାଇଲି। ମାଛ ଏବଂ ଭାତ ମୋ ପିଇସ ଘର ବୁଝିଲେ କି ମାଉସୀ ଘର ମୋ ବୋଉଙ୍କ ଭଉଣୀ ମାଉସୀଘରେ ତାଙ୍କର ପା ନଈ ପାଖରେ ତ ବର୍ତ୍ତମାନ ଯୋଉ ମେଘ ହେଇଛି ଜୋରେ ବୁଝିଲେ କି? ମେଘ ହେଇଚି ସବୁ ମା ଛ ବାହାରୁକୁ ଆସୁଛନ୍ତି ସବୁ ଧରା ଧରି କରୁଥିଲେ। ସେଇଆକୁ ଧରିଥିଲେ ଦଶ କେଜି ଖଣ୍ଡେ ଆମୁକୁ ଦେଇଥିଲେ ଦି କେଜି ଖଣ୍ଡେ ଆଉ। ସେଇଆକୁ ତରକାରୀ ହେଇଥିଲା ଖାଇକି ଏଇନା ବସିଛି ଟିକେ ପଢା ପଢି ବହି ପଢୁଥିଲି ବୁଝିଲେ କି।
ଆଜ୍ଞା।
ଉଁ
ଉଁ ବନ୍ଧୁ ମୁଁ ଯାହା ଜାଣିଛି ବୁଝିଲେ
ଉଁ
ଉଁ ନଈ ମାଛ ଖାଇଲେ ବୋହୁତ କିଛି ଲାଭ ଥାଏ ବୁଝିଲେ ନା ଯାହାକି ହେଟା ଦେଶୀ ମାଛ
ଆଉ କୁହ।
ଯୋଉ ବନ୍ଧୁ ଆପଣ କୋହୁନାହାନ୍ତି କୋଉ ଜାଗାରେ ଧରା ହଉଚି ମୁଁ ମଧ୍ୟ ଯାଇଁ କିଛି ଅର୍ଥ ଦେଇକି ମାଛ ଆଣିଆକୁ
ନାଇଁ ସେମିତି କିଛି ମାନେ ସିଏ ସେମତି ଖାଇଆ ପାଇଁ ଧରିଥିଲେ। ଏମିତି କିଛି ବିକିବା ଉଦ୍ଦେଶ୍ୟରେ ସେମାନେ ଧରି ନଥିଲେ ବୁଝିପାରୁଛନ୍ତି ନା ମୋ କଥା। ତ ତେଣୁ ଉଁ ସେ କିଛି ତ ଆପଣ ଯଦି ଚାହିଁବେ ତ ବୋହୁତ ଖୋଜିଆକୁ ପଡିବ ଦେଶୀ ମାଛ ପାଇଁ। ଏବେ ତ କିଛି ଅସୁବିଧା ନାହିଁ ପ୍ରାୟତଃ ସବୁ ଧରୁଛନ୍ତି ମାଛ।
ଆଜ୍ଞା।
ତେଣୁକରି ଆମର ସେଭଳି କିଛି ଅସୁବିଧା ନାହିଁ। ଆଚ୍ଛା ଆପଣ ଜାଣିଛନ୍ତି କି ଆମ ସଂସଦର କ୍ଷମତା କଣ? ଏବଂ ତା କାର୍ଯ୍ୟାବଳୀ କଣ କି ବିଷୟରେ କିଛି ଜାଣିଛନ୍ତି?
ନାଇଁ ବନ୍ଧୁ ସେ ବିଷୟରେ ତ କିଛି ଜାଣିି ନାଇଁ।
ନାଇଁ ଆମ ଯୋଉ ସ୍ ଯୋଉ ଆମ ସଂସଦ ଅଛି ମ ଯୋଉ ଆମର ଅଁ ଦିଲ୍ଲୀ ଠାରେ ଅଛି ଶହେ ପାଂଶ ପଇଁଚାଳିଶଟି ଯୋଉ ଆମର ଯାଉଚନ୍ତି ଆମର ମେ ଯୋଉ ଆମର କଁ କୁହନ୍ତି ତାଙ୍କୁ ଉଁ ବିଧାୟକ ଏବଂ ତାଙ୍କୁ କଁ କୁହନ୍ତି ଏମ୍ ପି କୁ କଁ କୁହନ୍ତି?
ଆଜ୍ଞା ଆଜ୍ଞା ବୁଝିପାଇଲି ଆପଣ ଯୋଉ କଥା କହୁଛନ୍ତି ବୁଝିଲେ।
ଉଁ ସେ ଏମ୍ ପି କୁ ଓଡିଆରେ କଁ କୁହନ୍ତି?
ବନ୍ଧୁ ମୋର ତ ସେଭଳି କିଛି ମନେ ପଡୁନାହିଁ ବୁଝିଲେ।
ସାଂସଦ ହଁ ସାଂସଦ।
ସାଂସଦ କୁହନ୍ତି ଆଜ୍ଞା।
ଆଜ୍ଞା ତାଙ୍କ୍ କର ଆଇନି ମାନେ ଆମ ସଂସଦର କ୍ଷମତା କଣ ଯେପରିକି ଆଇନ ପ୍ରଣୟନ କ୍ଷମତା ବୁଝିପାଇଲେ କି କାର୍ଯ୍ୟପାଳି କା ନିୟନ୍ତ୍ରଣ କ୍ଷମତା ଏପରି ଅର୍ଥ ସମ୍ବନ୍ଧୀୟ ନିୟନ୍ତ୍ରଣ କ୍ଷମତା ନିର୍ବାଚନ ସମ୍ବନ୍ଧୀୟ କ୍ଷମତା ନାୟି କ କ୍ଷମତା ବିବିଧ କ୍ଷମତା ଏଇ ସବୁ ବିଭିନ୍ନ ପ୍ରକାର କ୍ଷମତା ଆମ ସଂସଦ ପାଖେରେ ରହିଅଛି। ଯାହାକି ଆମ ରାଷ୍ ଟ୍ରର ଆଇନି ଗଠନ କରିବା ଏବଂ ପ୍ରମୁଖ କାର୍ଯ୍ୟବଳୀରେ ମୁଖ୍ୟ ଯୋଗଦାନ ଦେଇଥାଏ କାରଣ ସେମାନେ ଆମ ଦେଶର ପ୍ରତ୍ୟକ୍ଷ ଭାବେରେ ଉଁ ମାନେ ପ୍ରତିନିଧିତ୍ୱ କରନ୍ତି ବୁଝିଲେ କି। ଏବଂ ସଂସଦର ମୁଖ୍ୟକୁ ଆମେ କହିଥାଉ କଣ ନା ସ୍ପିକର। ଏବଂ ତାର ନେତୃତ୍ୱ ନେଇଥାନ୍ତି ଆମର ମାନ୍ୟବର ପ୍ରଧାନମନ୍ ବୁଝିଲି, ବୁଝିପାରିଲେ? ଆଛା ଆପଣଙ୍କର ସେ ବିଷୟରେ କି କିଛି ଅଛି କି? ଡାଉଟ୍ ଅଛି ଦ ଯଦି ମତେ ପଚାରି ପାରିବେ?
ନାଇଁ ନାଇଁ ବନ୍ଧୁ ମୋର ସେ ବିଷୟରେ ଗୋଟେ ଡାଉଟ୍ ଅଛି ଯେ ବୁଝିଲେ? ବନ୍ଧୁ ଆପଣ ତ ଜାଣିଛନ୍ତି ବହୁତ ପ୍ରକାର- ଦଳ ହେଇଗଲାଣି ବୁଝିଲେ ନା? ଯାହାକି ଭାରତ ବର୍ଷରେ ଗୋଟେ ପ୍ରକାର ଆଉ ଦଳ ନାହିଁ ବୁଝିଲେ ବହୁ ପ୍ରକାର ଦଳ ଅଛି ତ ବନ୍ଧୁ ଆପଣ ଯୋଉ କହିଲେ ପାଞ୍ଚଶହ ପଇଁଚାଳିଶ ଲୋକ ଅଛନ୍ତି ସାଂସଦ ରେ ବୁଝିଲେ।
ହଁ ଆଜ୍ଞା।
ତ ବନ୍ଧୁ ସେ- ଆମେ କିପରି ଜାଣିବା ଯେ କୋଉ ସାଂସଦ କୋଉ ଦଳ ପ୍ରତି ଅ ଅଛି କେମିତି ସେଭଳି କିଛି ଧାରଣା ନାହିଁ ଆପଣଙ୍କର?
ଦଳ ମାନେ ବୁଝନ୍ତୁ ଆମର ଆମ ବାମ ବ୍ୟବସ୍ଥା ହେଲା ବହୁ ଦଳୀୟ ବ୍ୟବସ୍ଥା ବୁଝିଲେ କି ଆମର ଅଧିକାର ଅଛି କାରଣ ଆମର ଭାରତ ଏକ ବିବିଧତା ଦେଶ ବୁଝିପାରିଲେ କି? ସବୁଠି ଅଲଗା ଅଲଗା ବିଭିନ୍ନ ପ୍ରକାର ଅଲଗା ଅଲଗା ବାତାବରଣ ପରିସ୍ଥିତି ଏବଂ ସମସ୍ୟା ତେଣୁ ଏକ ଦୁଇଟି ଦଳ ରହିଲେ ଅନେକ ପ୍ରକାର ଅସୁବ ବିଧା ମାନେ ସମସ୍ୟା ଆମର ସେଠି ପହଞ୍ଚି ପାରିବ ନାହିଁ। ଯଦି ଆମର ଓଡିଶାର ସମସ୍ୟା ଯଦି ଆମର ବିଜେପି ସର-ଧର ଆମର କୌଣସି କେନ୍ଦ୍ରରେ ସରକାର ଅଛନ୍ତି ବୁଝିପାରିଲେ ତ କେନ୍ଦ୍ରରେ ଯଦି ଏକ ସରକାର ସବୁଆଡେ ରହିବ ତ ଏହା ମଧ୍ୟ ଗଣତନ୍ତ୍ର ପାଇଁ ବିପଦ ତେଣୁ ବହୁ ଦଳୀୟ ହେଲେ ମାନେ କେଉଁ ଏକ ଦଳ ତାର ମନମାନି କରିପାରିବ ନାହିଁ।
ହୁଁ ଏବଂ ସେ ଯଦି କିଛି ଭୁଲ୍ କାମ କରିବ ତାହେଲେ ତାକୁ ବିରୋଧ ମଧ୍ୟ କରାଯାଇ ପାରିବ ବୁଝିଲ ମୁଁ ଆଜ୍ଞା।
ମନେ ରହିବ କାରଣ ଦେଖିପାରୁଥିବେ ଆମର ଆଡ- ଆଖପାଖ ବହୁତ ଦେଶରେ ଏମିତି ସବୁ ଘଟଣା ଘଟିଚି ଯେ ମାନେ ସେ ତାଙ୍କ ହ-ମାନେ କ୍ଷମତାକୁ ବଳ ପୂର୍ବକ ନିଜ ଅଧିକାରରେ କରିନେଉଛନ୍ତି ତ ସେଭଳି ପରିସ୍ଥିତି ଆମର ଉପଜୀବନୀ ସେଥିପାଇଁ ଏ ବ୍ୟବସ୍ଥା ଟି କରାଯାଇଚି ଆପଣ ଯୋଉ କହିଲେ ଯେ ବିଭିନ୍ନ ଦଳ ଆମ କୋଉ ଦଳରୁ କେମିତି ଜାଣିବା ତାର ଆମର ଆମର ଅଛି ଲିଷ୍ଟ ଅଛି ସେଥିରେ ସବୁ ଲେଖା ହେଇଥାଏ।
ଆଜ୍ଞା ନାଇଁ ବନ୍ଧୁ ବର୍ତ୍ତମାନ ତ ଆମ ଭାରତରେ ଏଇଭଳି ଏକ ପରିଚିତ୍ ଯଉ ଚାଲିଚି ଯେ ବୁଝିଲେ ବର୍ତ୍ତମାନ ଥିବା ସରକାର କେନ୍ଦ୍ରରେ ସେ ଯଦି କିଛି କ ଭୁଲ କରୁଛନ୍ତି ବୁଝିଲେ ତାହେଲେ ତାଙ୍କୁ ସବୁ ଦଳ ମାନେ କଣ କହିଲେ ଏକ୍ସପୋଜ କରୁଚନ୍ତି କି ତାଙ୍କ ପ୍ରତି ତି ତାଙ୍କର ଭୁଲ ହେଇଛି ବୋଲି ଜଣାଉଛନ୍ତି ବୁଝିଲେ କିନ୍ତୁ ବନ୍ଧୁ ଯଦି ତାଙ୍କ ତରଫରୁ କିଛି ଭୁଲ କାର୍ଯ୍ୟ ହେଉଛି କିନ୍ତୁ ତାହେଲେ ଫୁନ୍ ଜାଣିଚନ୍ତି ବହୁତ୍ ପ୍ରକାର ସୋସିଆଲ ମିଡିଆ ହେଇଗଲାଣି ସେ ମଧ୍ୟ ବହୁତ ପ୍ରକାର ଲୋକଙ୍କୁ କିଣି ପକଉଚନ୍ତି ବିରୋଧୀ ଦଳ ବୁଝିଲେ ନା? ସେ ମଧ୍ୟ ତାଙ୍କ ନାଁରେ ଗୋଟେ ଛୋଟ କଥା କୁ ଏଭଳି ଏକ ଭାବରେ ବଡ କରୁଛନ୍ତି ଯେ ଯେମତି ସେ ଆସନ୍ତା ଦିନରେ କେବେ ବର୍ତ୍ତମାନ ଅ -ଇଲେକ୍ସନ କମିଶନ ରେ କେବେ ନ ଜିତି ପାରନ୍ତ ବୁଝିଲେ? ଏଭଳି ତ- ଆ ମାନେ ଛୁଆଙ୍କ ମଧ୍ୟରେ ଏଭଳି ଏକ ମାନେ ଭ୍ରଷ୍ଟା ବିସୃଷ୍ଟି କରିଦଉଚନ୍ତି ବୁଝିଲେ ଯାହାକି ଆପଣ ଜାଣିଚନ୍ତି ବହୁତ୍ ପ୍ରକାର ୟୁଥ୍ ଯାହା କି ମୋବାଇଲ ଆଉ ଇଣ୍ଟରନେଟ ଉପରେ ନିର୍ଭର କରୁଚନ୍ତି ସେ ସବୁ ପ୍ରକାର କ କଥା ଜାଣିବାର ଗୋଟିଏ ସୋର୍ସ ଯେ ସେ ମୋବାଇଲରେ ଆଉ ଇଣ୍ଟରନେଟ ରେ ଜାଣୁଚନ୍ତି ବୁଝିଲେ? ତ ବନ୍ଧୁ ବର୍ ବର୍ତ୍ତମାନ ବିରୋଧୀ ଦଳଙ୍କର କାମ ଏଇଆ ଯେ ସେ କିପରି ନୂଆ ନୂଆ ୟୁଥ୍ କୁ ତାଙ୍କ ଆଡକୁ ଆଣିବା ବୁଝିଲେ ତ ସେ ଯାହା ପାଇଁ ଗୋଟେ ଛୋଟ କଥାକୁ ବି ବୁଝିଲେ ଏଭଳି ଭାବରେ ବଡ଼ କରୁଛନ୍ତି ଯେ ଛୁଆଙ୍କ ମନରେ ତାଙ୍କ ମୁଣ୍ଡ ଏ
ହ୍ୟାଲୋ ଆପଣ ଯୋଉ କହିଲେ ଛୋଟ କଥା ବୁଝନ୍ତୁ ଆପଣ ଆପଣଙ୍କ ପାଇଁ ଆପଣଙ୍କ ଘରର ସମସ୍ୟା ବର୍ତ୍ତମାନ କଣ? ବୁଝିପାରିଲେ ମାନେ ମୁଁ କହୁଛି ଆପଣ ଙ୍କ ଘରର ସମସ୍ୟା ବର୍ତ୍ତମାନ ଆପଣଙ୍କ ପାଇଁ ପ୍ରମୁଖ ସମସ୍ୟା ଆପଣଙ୍କର ଗୋଟେ ଭଲ କୋ ଠାଟେ କରିବେ ବୁଝିଲେ ଆପଣଙ୍କ ପାଇଁ ଏଟା ପ୍ରମୁଖ ସମସ୍ୟା ବୁଝିପାରିଲେ। ଏବଂ ଜଣକର ଅଛି ଦୁଇ ତାଲା କୋଠା ତାର ସେଠି ପ୍ରମୁଖ ସମସ୍ୟା କଣ ତାର କୋଠା ଥିବ କି ଶୁଣନ୍ତୁ ମୋ କଥାକୁ ବୁଝନ୍ତୁ ତାର ଅନ୍ୟ କୌଣସି ସମସ୍ୟା ଥିବ ତ ଆପଣ ଯାହାକୁ କହୁଛନ୍ତି ଆପଣ ଛୋଟ ସମସ୍ୟା ବୁଝିପାରିଲେ ତାହା କିଛି ଗୋଷ୍ଠୀ ପାଇଁ କିଛି ମାନେ ସ୍ଥାନର ବ୍ୟକ୍ତି ବ୍ୟକ୍ତିଙ୍କ ପାଇଁ ସେଆ ଏକ ପ୍ରମୁଖ ସମସ୍ୟା ଯେମିତି କିି ଆପଣ ବୁଜ୍ ଉଦାହରଣ ସ୍ୱରୂପ ମୁଁ କହୁଛି ଆପଣ ଯୋଉ କହିଲେ ଆପଣଙ୍କ ଘର ଯଦି ବର୍ତ୍ତମାନ ନଈ କୂଳରେ ହେଇଥାନ୍ତା ଏବଂ ନଈ ପାଖରେ ବନ୍ଧ ସରକାର ଆପଣଙ୍କର କରିବା ପ୍ରତିଶ୍ରୁତି ଦେଇ ନ କରିଥାନ୍ତି ଆପଣଙ୍କ ପାଇଁ ଏକ ବଡ଼ ସମସ୍ୟା କାରଣ ଆପଣଙ୍କ ଘର ସେଠି ପୁଞ୍ଜି ନିବେଶ କରି ଦଶ ଲକ୍ଷ କି କୋଡିଏ ଲକ୍ଷ ଟଙ୍କା ଦେଇ ଘର କରିଛନ୍ତି ଆପଣ ଯଦି ସେ କାମ ନହବ ଆପଣଙ୍କ ଘର ଭାସିଯିବ ଆପଣଙ୍କ ଘର ରହିବନି ଆପଣ ବେଘର ହେଇଯିବେ ବୁଝିପାରିଲେ? ମୋ କଥା ଆପଣଙ୍କ ପାଇଁ ସେଟା ପ୍ରମୁଖ ସମସ୍ୟା ହୁଏତ ଆପଣଙ୍କଠୁ ଶହେ କିଲୋମିଟର ଦୂରରେ ଥିବା ବ୍ୟକ୍ତିଙ୍କ ପାଇଁ ଏ ସମସ୍ୟାର କିଛି ମୂଲ୍ୟ ନାହିଁ ବୁଝିପାରୁଛନ୍ତି ଆପଣ?
ଆଜ୍ଞା।
ତେଣୁ ସେ ବ୍ୟକ୍ତି ପାଖରେ ତାର ଏହା ଆପଣଙ୍କର ମାନେ ଆପଣଙ୍କ ବନ୍ଧ ନିର୍ମାଣ ଏକ ପ୍ରମୁଖ ସମସ୍ୟା କାରଣ ଆପଣ ଏଥିପାଇଁ ତମେ ଆପଣ ନିଜ ଜୀବନ ମଧ୍ୟ ଦେଇପାରିବେ ଏଇ ସମସ୍ୟାର ସମାଧାନ ପାଇଁ। ତେଣୁ କୌଣସି ସମସ୍ୟାକୁ ଆମେ ଛୋଟ କିମ୍ବା ବଡ଼ ଆକାରରେ ସୃଷ୍ଟି ଦେଖିବା ନାହିଁ। ଏବଂ ଆମେ ଯୋଉ ଯୋଉ ବି ସମସ୍ୟା ହଉ ଆମେ ସେ ନିଜକୁ ସେଇ ସ୍ଥାନରେ ରଖିବା ଏବଂ ଅନୁମାନ କରିବା ଯେ ଯଦି ଆମେ ବର୍ତ୍ତମାନ ଏଇ ସ୍ଥାନରେ ଥାନ୍ତେ ଆମେ କୋଉ ପଦକ୍ଷେପ ନେଇଥାନ୍ତେ। ତେଣୁ କରି ଆପଣ ଯୋଉ କହିଲେ ମାନେ ଏତେ ତ ଭୁଲ ହଉଛି ଆପଣ ଯୋଉ କହୁଛନ୍ତି ସବୁ ଜିନିଷକୁ ମାନେ ଗ୍ଲାମରାଇଜ୍ କରାଯାଉଛି କି ଏମିତି ଦେଖା ହଉଛି କିନ୍ତୁ ସବୁ ସମସ୍ୟାରେ ମାନେ ସମସ୍ତ ଯେତେ ସବୁ ସମସ୍ୟା ଅଛି ସେ ସମସ୍ୟା ର ଯଦି ଲୋକ ଜଣେ କିଏ କହୁଛି ତାର ସମ୍ମାନ କରିବା ଆମକୁ ଦରକାର ଏବଂ ତାର ପୀଡା ଏବଂ କଷ୍ଟକୁ ଆମକୁ ବୁଝିବାକୁ ପଡିବ ନହେଲେ ଆମେ ତାର ସମସ୍ୟାର ସମାଧାନ କେବେ କରିପାରିବା ନାହିଁ ସମସ୍ୟାକୁ ସିନା ଆ ଡ୍ରେସ୍ କଲେ ଆମେ ସମସ୍ୟାର ସମାଧାନ ପାଖକୁ ଯିବା ବୁଝିଲେ କି?
ଆଜ୍ଞା ବନ୍ଧୁ ଶୁଣନ୍ତୁ ମୋର ଜଣେ ବନ୍ଧୁ ଅଛନ୍ତି ଆମ ଗ୍ରାମରେ ବୁଝିଲେ? ଯିଏ ମୋ ସାଙ୍ଗରେ ସବୁବେଳେ ଏକ ଯୁକ୍ତି କରନ୍ତି ଯେ ହେଲା ଯେ ତମେ ଯଦି କୌ କୌଣସି ଏକ ଦଳକୁ ଭଲ ପାଉଛ କି ଆପଣ କୌଣସି ଏକ ଦଳକୁ ଆପଣ ସପୋର୍ଟ କରୁଛନ୍ତି ବୁଝିଲେ? ସିଏ ମତେ କୁହନ୍ତି ତମେ କୌଣସି ପ୍ରକାର ବିରୋଧୀ ଦଳଙ୍କୁ ବିନ୍ ନାଁ ନ ଧରିକି ବୁଝିଲେ? ଏବଂ ବିରୋଧୀ ଦଳଙ୍କର କୌଣସି ପ୍ରକାର ଯୋଉ କାର୍ଯ୍ୟ ସେ ଭୁଲ୍ କରିଛନ୍ତି ତାଙ୍କ ମାନେ ଇଏରେ ପୂର୍ବ କାଳରେ ସେ କଥାକୁ ନ ଉଠେଇକି ତମେ ତମ ସରକାରର ତମ ସରକାର ବିଷୟରେ ଆମେ କୋଶ୍ଚିନ୍ କରିବୁ ତମେ ତାର ଉତ୍ତର ଦେଇପାରିବନି ବୁଝିଲ ନା ସେ ମୋତେ ସବୁଳେ ଏଇ କଥାଟି କହି ଉଁ କୁହନ୍ତି କିନ୍ତୁ ବନ୍ଧୁ ଶୁଣନ୍ତୁ ଯେ ସେତେବେଳେ ମୁଁ ତାଙ୍କୁ କହିବି ବର୍ତ୍ତମାନର ସରକାର ବହୁତ କିଛି ସୁବିଧା କରିଛି। ଯାହାକି ଏତେ ଭଲ ଭଲ ସୁବିଧା ହେଇଗଲାଣି ଯଦି ଆପଣ କହିବେ ତା ହେଲେ ଆପଣଙ୍କ ଖାତାରେ ମଧ୍ୟ ଲେଖିବେ ମୁଁ ପନ୍ଦରଟି ଭଲ ସବୁ ଅ ସେମାନେ ଭଲ କଥା ଆପଣଙ୍କୁ ଜଣେଇଦେବି ସରକାର ବିଷୟରେ ହେଲା କିନ୍ତୁ ବନ୍ଧୁ ସିଏ କେବେ ବିି ଯୋଉମାନେ ବିରୋଧୀ ସେ କେବେ ବି ମାନେ କଣ କହିଲେ ଭଲ କାମ କକୁ ତାଙ୍କ ଗ୍ରହଣ କରିବେନି ବୁଝିଲେ ଯାହାକି ତାଙ୍କୁ ବହୁତ ଖରାପ ଲାଗିବ ସେ କହିବେ ଯେ ଆମେ ବିରୋଧୀଙ୍କୁ ସପୋଟ କରୁନୁ ତ ଆପଣ ବିରୋଧ ନା କାହିଁ ଦଉଛନ୍ତି କିନ୍ତୁ ସିଏ ଭୋଟ ଦେଲା ବେଳେ ସେ ବିରୋଧୀଙ୍କୁ ଯାଇକି ହିଁ ଭୋଟ ଦେବେ ସେ କେବେ ବି ବର୍ତ୍ତମାନର ସରକାରକୁ ଭୋଟ ଦେବେ ନାହିଁ ବୁଝିଲେ କିନ୍ତୁ ଯେତେବେଳେ ତାଙ୍କ ସରକାର ବିଷୟରେ ତାଙ୍କ ସରକାର କହିବା ଭୁଲ। ସିଏ କରୁଥିବା ସପୋର୍ଟ କରୁଥିବା ସରକାର ତାଙ୍କ ନାଁରେ ଆମେ କିଛି କହିବୁ ସେତେବେଳେ କହିବେ ଆମେ କଁ ତା ତମେ କଁ ତାଙ୍କ ନା କହୁଛୁ ଆମେ ତମ ସରକାର ବିଷୟରେ କଥା କହୁଛୁ ଆମେ ତାଙ୍କ କଥା କହୁଛୁ ଆମେ ତାଙ୍କୁ ସପୋର୍ଟ କରୁନୁ। କିନ୍ତୁ ବନ୍ଧୁ ସେ ଭୋଟ ଦେବେ ତାଙ୍କୁ କିନ୍ତୁ ତାଙ୍କ ତାଙ୍କ ନାଁରେ କିନ୍ତୁ ସେ ଶୁଣିବାକୁ ଭଲ ପାଇବେନି ଯୋଉଟା କି ବହୁତ ଖରାପ କଥା ବୁଝିଲେ।
ଆଜ୍ଞା ଶୁଣନ୍ତୁ ଆପଣ ଯୋଉ ଆପଣ ଯୋଉ କଥା କହିଲେ। ହଉ ଆମେ ଏଇନା ବର୍ତ୍ତମାନ ଟିକେ ଖାଇବା ଯେଉଁ ଗୋଟେ ମାନେ ଗୋଟେ କାମ ପଡିଲାଣି ତ ମୁଁ ଆଗକୁ କଲ କରିଛି ବୁଝିଲେ କି। ଆମ ପରବର୍ତ୍ତୀ ବିଷୟରେ ବିଷୟରେ ଆଲୋଚନା କରିବା ଆଉ ବୁଝିଲେ କି।
ଆଜ୍ଞା ଠିକ୍ ଅଛି ବନ୍ଧୁ ବୁଝିପାଇଲି ଆଜ୍ଞା ହଉ ବନ୍ଧୁ ନମସ୍କାର ନମସ୍କାର ବନ୍ଧୁ।